ହ୍ୟାଲୋ।
ହଁ ଆଉ କଣ କରୁଚନି?
ଏଇ ବସିଚି ଆଉ।
ଓ ହ ହଁ ବର୍ଷା ସ ସକାଳୁ ପୁରା ଲାଗିକି ପୁରା ଅନ୍ଧାରିଆ କରି ଚାରିିକର ପୁରା ବର୍ଷା ସକାଳେ ଥରେ ହେଇଚି। ହେଇକି ଏଇନା ଛାଡିଚି ଟିକେ। ଏଇ ତିନି ଚାରି ଦିନି ହବ ତ ବର୍ଷା ଖସ ହଉଚି ଆଉ।
ହଁ ଆମର ବି ତ ଏପଟେ ସେଭଳିଆ ହଉଚି ପୁରା କଣ୍ଟିନ୍ୟୁ ବର୍ଷା ସକାଳୁ ତ ଚାଲିଚି ଏପର୍ଯ୍ୟନ୍ତ।
ହୁଁ ଏଇ ଚାରି ପାଞ୍ଚ ଦିନ ହେଲାଣି ବର୍ଷା ପୁରା ଲାଗିକି ହେଇଚି ବା। ଖରା ନାହିଁ କିଛି ନାହିଁ ବର୍ଷା ପୁରା। ଯେମିତି ହେଇକି ରହିଛି ଫେଣା ଆହୁରି ବର୍ଷା, ସେ ବାରଟା ଗୋଟେ ସୁଦ୍ଧା ବର୍ଷା ଫେଣା ଆହୁରି ହବ।
ହଁ କିଏ କହିପାରିବ ଦିନ ସାରା ବି ହେଇପାରେ। ଆଉ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ତମର ସବୁ ଭଲ ଅଛି
ହଁ ସମସ୍ତେ ଭଲ ଖାଇବା ସରିଲାଣି ମୁଁ ଖାଇବା ଯାଇଥିଲି
ଓ ବା ସେଇ ପିଠା ରୁଟି ଖାଇଥିନି ଇନା ଯାଉ ପଖାଳ ଭାତ ଖାଇବି ଖାଇନି ଏଇ କଥା ହେଇ
ଓ ହୋ
ଆଉ ତମ ଆଡେ ରଜ କେମିତି କଣ ସବୁ ପାଳନ କଲ
ଆମର ତ ରଜ ମାନେ ରଜ ମହୋତ୍ସବ ମାନେ ହଉଛି ଚାରି ପାଞ୍ଚ ବର୍ଷ ହେଲାଣି ହେଇଥିଲା ରଜ ପିଲାମାନେ ଡ୍ୟାନ୍ସ ଫ୍ୟାନ୍ସ କରିଥିଲେ ସନ୍ଧ୍ୟାବେଳ ଡାନ୍ସ ପ୍ରୋଗ୍ରାମ ରଖନ୍ତି ଦିନ ସାରା ଦୋଳି ଫଳି ଚାଲେ ଆଉ ଡ୍ୟାନ୍ସ ହୁଏ ଖେଳ କ୍ରିକେଟ ଖେଳ ହୁଏ ଆଉ ଝିଅ ପିଲାଙ୍କର ମ୍ୟୁଜିକ ଚେୟାର ଏମିତି ସବୁ ଖେଳ ଚାଲିଛି
ହଁ ଆମର ସେମତି ରଜ ହଁ ଓଁ ହଁ ଆାମର ବି ସେଇ ପ୍ରୋଗ୍ରାମ ହୁଏ ରଜ ମହୋତ୍ସବ ଆଉ ଫିଲ୍ମ ସିରିଏଲ ଆର୍ଟିଷ୍ଟ ମାନେ ସବୁ ଆସନ୍ତି ସେଇ ଝିଅ ଛୁଆଙ୍କ ହ ଝୋଟି ଆଉ ମ୍ୟୁଜିକ ଚେୟାର ଆଉ ପିଠା ପଣା ସେଠି ସବୁ ଦିଅନ୍ତି ଯିଏ ଯେମିତି ଯାଆନ୍ତି ସେଠି ସବୁ ପ୍ରୋଗ୍ରାମ ଦେଖନ୍ତି ଇଆଡେ ପିଠା ପଣା ଖାଆନ୍ତି ଆଉ ହୁଁ ହୁଁ
ଏଇଭଳିଆ ରଜ ଭଲ ହୁଏ ରଜ ଭସାଣି କରନ୍ତି ଲାଷ୍ଟ ରଜ ଦିନ ଆଉ ତିନି ଦିନ ରଜ ଭସାଣି ସେଇ ମାନେ ଫାଷ୍ଟ ଦିନ ରଜ ଫାଷ୍ଟ ଦିନ ସେଦିନ ରାଧାକୃଷ୍ଣ ହେଇକି ଛୋଟ ଛୁଆଙ୍କୁ ସଜେଇକି ମନ୍ଦିରକୁ ଯିବେ ମନ୍ଦିରରୁ ଉଁ ପ୍ରସେସନ କରିକି ଆସିବେ ଦୋଳି ପାଖକୁ ଦୋଳି ପାଖରେ ପୂଜା ଫୂଜା କରିକି ତାପରେ ଷ୍ଟାର୍ଟ ହବ ଆଉ ଭସାଣି ଦିନ ସେମିତି ସେ ରାଧାକୃଷ୍ଣ ଇଏକୁ ଏମିତି ଗାଁଟା ଜାଗାରେ ଏମିତି ବୁଲେଇକି ପ୍ରଶେସନ କରିବେ
ଓହୋ ଏ ବର୍ଷ କଣ କେମିତି ହେଲା ବର୍ଷା ତ ହଉଥିଲା ଲାଷ୍ଟ ର
ହଁ ହେଡି ସୁଧା ସେଇ ଏତେ ବେଶୀ ଭଲ ହେଲାନି ସେମିତି ଇଏ କରିକି କଲେ ଆଉ ପ୍ରଶାସନ ଛୁଆଙ୍କୁ ଇଏ କରିକି ଆଉ
ହୁଁ ଆମର ତ ସେମିତି ମାନେ ଯୋଉ କମ୍ପିଟିସନ ହେଇଥିଲା ନା ସମସ୍ତଙ୍କୁ ପ୍ରାଇଜ୍ ଦେବା ପାଇଁ ରଖିଥିଲେ ଲାଷ୍ଟ ଦିନ ପ୍ରୋଗ୍ରାମ୍ କିନ୍ତୁ ଲାଷ୍ଟ ଦିନ ଏମିତି ବର୍ଷା ହେଲା ଯେ ଆଉ ସେ ସବୁ ହେଇ ପାରିଲାନି
ହଁ ପ୍ରୋଗ୍ରାମଇ ଚା ବର୍ଷା ହେଇନି ବି ପ୍ରୋଗ୍ରାମ ଫୋଗ୍ରାମ ଚାଲେ ବେଶୀ ଲୋକ ନହେନେ ବି ଯେ ଇଏ ସବୁ ଚେୟାର ପଡିିବ ଯୋଉ ଇଏରେ କିଛି ଲୋକ ଏମିତି ବସିକି ଦେଖନ୍ତି ଯୋଉମାନେ ଭାଗ ନେଇଥିବ ଯୋଉ ଝୋଟି ଫୁଟି ଇଏରେ ପ୍ରାଇଜ୍ ଫାଇଜ୍ ଦିଅନ୍ତି
ହୁଁ ସେମାନେ ବି ରହୁଥିବେ ଆଉ
ଭଲ ହୁଏ ରଜ ଆମର ବାର ବର୍ଷ ଭଳିଆ ହେଲାଣି ଭଲ ହଉଚି ଟିକେ ଟିକେ ଏବେ ଟିକେ କମି ଯାଇଛି ଆଖ ପାାଖରେ ହୁଏନି ଆଉ ଏଇନା ଆସ୍ତେ ଆସ୍ତେ ଟିକେ ଆଗରୁ ଯେମିତି ହୁଏ ନା ଟିକେ କମିଯାଇଛି ଆମର ରଜ ନହେନେ ବାର ତେର ବର୍ଷ ହେଲାଣି ପୁରା ଭଲ ହୁଏ ସବୁ ଗାଁ ରେ ହେଇଗଲାଣି ଆଗରୁ ଏତେ ବେଶୀ ଗାଁ ରେ ହଉନଥିଲା ଆଉ ଆମର ଯେତେବେଳେ ହଉଥିଲା ବହୁତ ଲୋକ ସବୁ ଆସୁଥିଲେ ଏଇଟା ସବୁ ଗାଁରେ ହେଇଗଲାଣି ନା ଆଉ ସେ ମହୋତ୍ସବ ସବୁ ଗାଁରେ କଲେଣି ଆଉ ଏବେ ଟିକେ ଟିକେ କମି ଯାଇଛି ଆଉ
ଆଉ ଆସିବେ ନା ପାଖ ଗାଁକୁ ଦେଖିବା ପାଇଁ ସେଇଭଳିଆ ସବୁ ଚାଲିଛି ଆଉ
ସେଇ ଦିନ ବେଳେ ଯାହା ଯେମିତି ଗଲ ପାଖାପାଖ ଗାଁ ଯାଇକି ଟିକେ ବୁଲାବୁଲି କରିକି ଆସ
ହୁଁ
ହୁଁ ବୁଲାବୁଲି ଗଣେଶ ପୂଜା ତ ଆମର ଏଠି କ୍ଲବ ସୁ ସବୁ ନେଇକି ସବୁ ବ୍ୟାଜ ଯୋଉ ମାନେ ଥିବେ ଗୋଟେ ଗୋଟେ ତାଙ୍କର ପିଲା ସବୁ ଅଲଗା ଅଲଗା କରନ୍ତି ଗଣେଶ ପୂଜା ଭଲ ହୁଏ ଆମର ଗୋଟେ ତିନି ଚାରି କିଲୋମିଟର ଦୂରରେ ହୁଁ ଗୋଟେ ଅଛି ଗାଁ ସେଠି ତିନି ଦିନ ହୁଏ ଗଣେଶ ପୂଜା ଟା। ଭସାଣିଟା ଗୋଟେ ଗୋଟେ ଦିନ ରହି ରହି କା ଦି ତିନି ଦିନ ଭସା ଭସାଣି କରନ୍ତି। ଏଠି ଆମ ଗାଁ ରେ ବାର ତେରଟା ଖଣ୍ଡା ମେଢ ହୁଏ ପିଲାମାନେ ସବୁ କରନ୍ତି। ସବୁ ବ୍ୟାଚ ନେଇକି ଇଏରେ ଆଉ କ୍ଲବ ନେଇକି। ସାଇ ନେଇକି ଏମିତି ସବୁ କରନ୍ତି ଆଉ।
ହୁଁ।
ପ୍ରସେସନ ପ୍ରସେସନ ଭଲ ହୁଏ ଆଉ। ଆଉ ସେପଟେ କେମିତି ଗଣେଶ ପୂଜା
ଗଣେଶ ପୂଜା ତ ଆମର ସେମିତି ହୁଏ ଚାରି ପାଞ୍ଚଟା ମେଢ ହୁଏ ବେଶୀ ହୁଏନି ଗାଁ ରେ ଚାରି ପାଞ୍ଚଟା ମେଢ଼ ହୁଏ ପ୍ରସେସନ୍ ଦିନରେ ହୁଏ। କି ପୂଜା କରନ୍ତି ଭସାଣ କରନ୍ତି।
ହୁଁ ଆଉ ଏବେ ତ ରଥଯାତ୍ରା ହଁ ହଁ ହଁ ରଥଯାତ୍ରା। ଏ ତ ଆସୁଛି ରଥଯାତ୍ରା।
ହଁ ଆମ ଗାଁ ରେ ଜଗନ୍ନାଥ ମନ୍ଦିର ହେ ନା ସେଠି ରଥ ବଡ଼ ରଥ ହଉଛି ରଥ ହଉଛି ଗାଁ ସାରା ଝୋଟି ଭଟି ପୁରା ଟୋଟାଲ ଗାଁ ର ରାସ୍ତା ସବୁ ଝୋଟି ଫୋଟି ପକେଇକି ବଡ ଦାଣ୍ଡ ପରିକା ସଜାନ୍ତି।
ହୁଁ ହ ହୁଁ ହୁଁ ସେ ହଁଏ ତାପରେ ଘର ସବୁ ଲିପାପୋଛା ଇଏ ନୂଆ ଡ୍ରେସ୍ ଫ୍ରେସ୍ ଇଏ। ଆଉ ଘରେ ପିଠା ପଣା ଏମିତି ହୁଏ।
ନାଇଁ ଆଗରୁ ହଉନଥିଲା ଆମର ଏପଟେ ରଥଯାତ୍ରା ଆମ ଗାଁ ରେ ରଥଯାତ୍ରା ହୁଏ କିନ୍ତୁ ଛୋଟ ରଥ ଟେ ଟଣାଯାଏ ବାସୁଛନ୍ତି ନର୍ମାଲ କିନ୍ତୁ ଏବେ ଯୋଉ ରଥ ଆମ ମନ୍ଦିର ହେଇଗଲା। ହେ ଆମ ତିନି ଚାରି ବର୍ଷ ହେଲାଣି ଆମ ମନ୍ଦିର ହେଇଯାଇଛି ତ ସେଇଠି ଭଲ ହଉଛି।
ହୁଁ ଆମୋର ବି ଗାଁ ଭିତରେ ଆମର ମନ୍ଦିରରେ ଅଛି ପାଖରେ। ଏଠି ସେମିତି କାଲି ରଥ ଟା ଆଣି ଦିଅନ୍ତି। ଆଉ ଯୋଉଟା ଦି ତିନି କିଲୋମିଟର ଦୂର ଅଛି ସେଇଟା ଟିକେ ଭଲ ହୁଏ ଆଉ। ମାନେ ଲୋକ ସବୁଆଡୁ ପାଖ ପାଖରେ ସବୁ ଆସୁନ ସେଠି ଦେଖିବା ପାଇଁ ଦୋକାନ ଫୋକାନ ଅଁ ଦୋଳି ଛୁଆଙ୍କ ଖେଳନା ଆଉ ଖାଇବା ଜିନିଷ ଏମିତି ସବୁ ପଡ଼େ ଭଲ ହୁଏ।
ଆମର ସେମିତି ପାଖରେ କହିବାକୁ ଗଲେ ଏ ଯୋଉ ସୁକିନ୍ଦା ଯାଆନ୍ତି ସୁକିନ୍ଦା ପାଖରେ ଭଲ ହୁଏ। ସେଠି ମେଳା ଫେଳା ଲାଗେ ସେଠି ଭଲ ହୁଏ ରଥଯାତ୍ରା।
ଦୂର ଯାଗାରେ ଟିକେ ଭଲ ହୁଏ ଆଉ ଏଇଟା କାହାର କଣ ସେମିତି ପୂଜା ପାଠ କରିକି ସବୁ ଖିଆ ପିଇବା ଭୋଗ ଭୋଗ ଦିଅନ୍ତି ତିନି ଚାରି ଦିନ ଖାଇବା ଦିଅନ୍ତି। ଭୋଗୋ।
ଆମର ବି ସେମିତି ହୁଏ। ଆଉ ଆମର କେମତି ଜଗନ୍ନାଥ ମନ୍ଦିରର ଆଉ ଗୋଟେ ପର୍ବ ହୁଏ ଯୋଉଟା କି ଏ ହା ଫେବୃଆାରୀ ମାସରେ ହୁଏ ସେଇଟା ଦି ତିନି ଦିନ ଲାଗେ ଆମ ମନ୍ଦିର ପ୍ରତିଷ୍ଠା ହୁଏ ନା। ସେ ହେଇଥିଲା ସେଇ ବର୍ଷ ଫାଷ୍ଟ ବର୍ଷ ଜଗନ୍ନାଥ ମନ୍ଦିର। ପ୍ରତିଷ୍ଠା ହେଇଥିଲା ଯୋଉ ଡେଟ୍ ରେ ସେ ଡେଟ୍ କୁ ନେଇକି ତିନି ଦିନ ଆମର ଏଠି ଯାତ୍ରା ହୁଏ ମନ୍ଦିର। ପାଖରେ ସେମତି ମେଳା ଲାଗେ ସବୁ ହଁ ହଁ ଖାଇବା ପିଇବା ତିନ ଚାର ଦିନ ପୁରା ଟୋଟାଲ ଗାଁ ସାରା କେହିି ରୋଷେଇ କରନ୍ତିନି ଘରେ। ସେ ବାହାର ମାନେ ମନ୍ଦିର ଖାଆନ୍ତି। ଏମିତି ହୁଏ ସେଇ ତିନି ଦିନ ବଢିଆ ଲାଗେ ସେଠି ମେଳା ଫେଳା ଲାଗେ ଛୁଆଙ୍କ ଦୋଳିଇ ମିନା ବଜାର ପଡ଼େ ସବୁ ଭଲ ଲାଗେ।
ପୁରୀ ଯାଇଚନା ନାଇଁ।
ନା ମୁଁ ପୁରୀ କେବେ ବି ଯାଇନି।
ହୁଁ ହୁଁ।
ରଥଯାତ୍ରାରେ ଯିବାଟା ଠିକ ନାହିଁ କେ ବୋହୁତ ଜାମ ରହିଥାଏ ନା।
ସବୁଆଠୁ କେତେ କଉ ଆଡ଼ୁ ଦୂରଆଡୁ ଦୂରରୁ ଲୋକ ସବୁ ଆସିିଥିବେ। ଆଉ ଖାଲି ବେଳେ ଆମେ ମୁଁ ତ ଯାଇଚି ବି-ବୋହୁତ ଥର ଯାଇଚି ସେଇ ଆମର ଏଇ ତ ଶ୍ରାବଣ ମାସ ପଳେଇଆଇଲା। ରଥଯାତ୍ରା ପରେ ଶ୍ରାବଣ ମାସ ପଳେଇ ଆସିବ ଭୋଲବମ୍ୱ ଯୁଆଡି ବି ଗଲେ ଭୋଲବମ୍ୱ ଆମେ ଆସିକି କି ପୁରୀ ରେ ବୁଲିକି ଜ ଦ-ଦର୍ଶନ ଫର୍ସନ କରିକି ସବୁ ଆସୁ।
ଓହୋ।
ହୁଁ ଏ ବର୍ଷ ସେମିତି ଠିକ୍ ହେଇନି। ଏଇ ତ ଆହୁରି ଅଛି ଟାଇମ। ଠିକ ହେଇନି ସବୁ ପିଲା ଗାଁ ପିଲା ସବୁ କଥା ହେଇକି ଉଁ ସବୁ ଜାଗା ଠିକ କରିମୁଁ କୋଉଠି କଣ ଯିବୁ କୋଉଠି ପାଣି ଢ଼ାଳିବୁ। ତିନି ଦିନ ଚାରି ଦିନ ପ୍ରୋଗ୍ରାମ କରିକି ଯାଉଁ। ବାର ତେର ବର୍ଷ ହେଇଗଲାଣି ସବୁ ଯାଇଚୁ। ହୁଁ ଏଇରା ବୋହୁତ ମାନେ ଇଏ ଉଁ ନା ମ ଗୋଟେ ମାସ ଯାକ ଆଇଁଷ ଖାଇବୁନି କିଛି ନାହିଁ। ବାଟଘାଟରେ କୋଉଠି ରହିଲୁ ଗାଧେଇଲୁ ଇଏ ହେଲୁ।
କାଲି ଉଁ ହୁଁ ଦେବେ ଦିନବେଳେ ଚିକେନ ଫିକେନ ହେଇଥିଲା ଟିକେ। ଆଉ ରାତିରେ ସାଧା ଆଉ। ହୁଁ। ଆଉ ଦଶହରା ଫସରା କେମିତି କଣ ସେଠ୍
ଆମ ଗାଁ ରେ ଦଶରା ସେମିତି କିଛି ନାହିଁ ସେଇ ଆମ ଗାଁ ଭୁବନ ସେଇଠି ହୁଏ।
ହୁଁ।
ଆ ଏମିତି ପାଳନ କରାଯାଏ। ଯେମିତି କିି ମାନେ ପାଇକ ଅଛନ୍ତି ନା ଆମ ଗାଁରେ ତ ଯୋଉ ଖଣ୍ଡା ଫଣ୍ଡା ଯା ଯାତ୍ରା ଖଣ୍ଡା ଯାତ୍ରା ହୁଏ ସେଇ ଯୋଉ ଖଣ୍ଡା ଫଣ୍ଡା ବୁଲାନ୍ତି ହଁ।
ଉଁ ହୁଁ ଆମର ଏଇ ଗୋଟେ ପାଖ ଗାଁ ଟେ ଅଛି ସେଇ ତମ ଇଏର ତାର ଖଣ୍ଡା ଯାତ୍ରା ଏମତି ସବୁ ଖେଳନ୍ତି ସବୁୁ ହୁଏ। ମୁଁ ତ ଦେଖିନେଇଁ ସେଇ ଜିନିଷ ଟା ମାନେ କୋହୁଚନ୍ତି ସେ ପିଲା କୁହେ ସାଙ୍ଗ ପିଲାଟା ଭ
ହୁଁ ସେ ଆମର ଖ ଣ୍ଡା ଯାତ୍ରା କରନ୍ତି। ଖଣ୍ଡା ଯାତ୍ରା ମାନ ଖଣ୍ଡା ଫଣ୍ଡା ଧରିକି ବୁଲ ପାଇକ ଲୋକମାନେ ଯୋଉ ହଁ ହଁ ହଁ ବଡ଼ ବଡ଼ ଖଣ୍ଡା।
ତି ବା ଧରିକି ଏମିତି ଖେଳିବେ ନା କୋଉଠି
ଖେଳନ୍ତି ଆଉ ସବୁବେଳେ ଖେଳନ୍ତି ନାଇଁ ବୁଲନ୍ତି। ଯୋଉଠି ଗୋଟେ ଗୋଟେ ଜାଗାରେ ଖେଳନ୍ତି। ଯୋଉଠି ଟିକେ ମାନେ ଓଷାର ଜାଗା ଥିବ ନା ସେଇଠି ଖେଳନ୍ତି। ଆଉ ଟୋଟାଲ ଗାଁ ସାରା ତ ଗାଁ ଭିତ ତାରେ ଯୋଉଟା ଓ ଓସାର ଜାଗା ନଥାଏ।
ହୁଁ ହଁ ଟିକେ ଯୋଉଟା ଫାଙ୍କା ଜାଗା ଦେଖିବେ ହଁ।
ଫାଙ୍କା ଦେଖି ଦେଖିକି ସେଠି ଖେଳନ୍ତି।
ହୁଁ ସବୁ ବର୍ଷ ସେଟା ମାନେ ସେଇ ସବୁ ବର୍ଷ ହୁଏ ଆଉ।
ହଁ ବାଜା ଫାଜା ନେଇକି। ଏମିତି କର ବୁଲନ୍ତି ଆଉ।
ଏରା ମାନେ ଆଗରୁ ପ୍ରାଟିସ୍ କରନ୍ତି ନା ସେଇ ଦିନ ଖାଲି ଟାଆ ଉଁ।
ପ୍ରାଟିସ୍ ନ କରିଥିଲେ କଣ
ମାନେ ମେଳା ଭଳିଆ ବସେ ନା ନା କିମିତି ମାନେ ଖାଲି ଠାକୁରଙ୍କ ପାଖରେ
ହୁଁ ଠାକୁରଙ୍କ ପାଖକୁ ଯାଆନ୍ତି ଆମର ଏଠି ଅଛି ଉଁ ରଘୁନାଥ ଉଁ ଜିଉ ମନ୍ଦିର ଅଛି ସେଠ ଠାକୁ ଯାଆନ୍ତି ଏମିତି ବୁଲନ୍ତି ଆଉ।
ହୁଁ।
ଗାଁ ବୁଲନ୍ତି।
ଆମର ଏପଟେ ସେଇ ଜିନିଷଟା ନାହିଁ ଯେ ପାଖପାଖ ଗୋଟେ ଗାଁ ଅଛି ସେଇ ଶ୍ ସାଙ୍ଗ ପିଲା କୁଏ। ତାଙ୍କ ଗାଁ ତ ଯାଇନି ଦେଖିଆ ପାଇଁ ଯେ
ହୁଁ ହୁଁ। ହ
ଆଉ ଆଉ ରୋଷେଇ ଫୋଷେଇ କରିସାରିଲଣି?
ନା ରୋଷେଇ କରନି ବର୍ଷା ବା ବହୁତ ଜୋରରେ ହଉଛି ଆମର ଏପଟେ ସକାଳୁ ଏ ପର୍ଯ୍ୟନ୍ତ।
ହୁଁ ବର୍ଷା ଏବେ ପକଉଚି ଏକା।
ହୁଁ।
ଆ ଛାଡ଼ିି ଯାଇଚି ଟିକେ ବର୍ଷାଟା। ବର୍ଷା ଛାଡି ଯାଇଛି କଣ ଘଣ୍ଟେ ଦି ଅଧଘଣ୍ଟା ଘଣ୍ଟେ ପରେ ଫୁଣି ବର୍ଷା ପକଉଚି ପୁଣି ଛାଡୁଛି।
ଘଣ୍ଟେ ଦି ଘଣ୍ଟା ବି ଯାଉନି ଘଣ୍ଟେ ଦି ଘଣ୍ଟା ହେଲେ ତ ଲୋକ କେତେ କାମ କରି ପକାନ୍ତା। ପାଞ୍ଚ ଦଶ ମିନିଟ ଛାଡ଼ୁଚି ପୁଣି ଯୋଉ ଯୋଉଆକୁ ପୁଣି ସେଇଆ। ହଉ ତାହେଲେ ଆଉ କେତେବେଳେ ଫୋନ କରିବି ଆଉ।